ହାଲୋ।
ହଁ କୁହନ୍ତୁ ହାଲୋ।
କଣ କରୁଚୁ?
ଶୋଇଥିଲି ଉଠିଲି ଉଠିକି ଯିବି ତଳକୁ ଆଉ।
ହଁ ଚାରିଟା ବେଳ ହେଲା ଆଉ ଏଥର କାମଧନ୍ଦା କରିବ ଆଉ।
ହୁଁ। ମୁଁ ଖରାବେେଳେ ଶୋଇପଡେ ଖାଇକି ଶୋଇବି ଚାରିଟା- ଚାରିଟା ହେଲେ ଉଠେ।
ହୁଁ।
ହୁଁ।
ଆଉ ଅନେଶତ ମସିହା ବାତ୍ୟା ଜାଣିଚ ନା କଣ କେମିତି?
ମୁଁ ଜନମ ହେଇନଥିଲି।
ଏଁ-ରହ୍ ମୁଁ କହୁଚି ଅନେଶତ ମସିହା ବାତ୍ୟା କଥା। ଅନେଶତ ମସିହା ବାତ୍ୟାରେ ଏ ପ୍ରଥମେ ସେ ନଈ ବଢି ଆସିଲା ପାଣି
ନା ଆପଣ ତ ବାହା ହେଇ ସାରିଥିବେ ଉଁ ଜାଣ୍
ହଁ- ହଁ ନଈ ବଢ଼ି ଆସିଲା ନଈ ବଢି ଯେମିତି ଆସିଲା କି ପାଣି ସିଆଡେ ଅନ୍ୟ ଘର ମାନଙ୍କରେ ପାଣି ପଶିଲା ପାଣି ପଶିକି ଘର ଦ୍ଵାର ସବୁ ଭାଙ୍ଗ୍ ଙ୍ଗିଲା ତାପରେ ଆସିଲା ଆମ ଘର କତିକି ପାଣି। ଆମ ଛୁଆ ମାନେ ଡାକିଲେ ହେଇଟୁ
ତ ସେଟା ନଈକୂଳ ମାନେ ପାଖେରେ କି ନଈକୂଳ ଟା ପାଖେରେ ଆପଣଙ୍କ ଘର?
ହଁ। ସେ ତାପରେ ଆସିଲେ ଆସିକି ଡାକିଲେ ତାପରେ ଆମେ ଆଉ ଗୋଟେ ଜାଗାକୁ ଗନୁ। ଆଉ ଗୋଟେ ଜାଗାରେ ଯାଇକି ରହିନୁ ଦି ଚାରି ଦିନି ତାପରେ ଆସିନୁ ତାପରେ ଏ ଯଉ ରିଲିଫି ଦେଲେ ଖାଇବା ପାଇଁ।
ହୁଁ।
ଖାଇବାକୁ ଦେଲେ ରୋଷେଇ କଲେ ହଉଚି ଏ ପନ୍ଦର ଦିନି ରୋଷେଇ କଲେ ରୋଷେଇ କଲେ ଖାଇନୁ। ଖାଇ ସାରିକି ତାପରେ ଆସିଲା ଜିନିଷ ସବୁ ବହୁତ୍ ପ୍ରକାର ଜିନିଷ ଆସିଲା ରିଲିଫି ରେ ଚୁଡା, ଚାଉଳ
ହୁଁ।
ବାଜରା ଖଇ, ମକା ଖଇ, ଆଉ ଗୁଡ
ହୁଁ।
ସେ ଜିନିଷ ସବୁ ଆସିଲା ଘର ଦ୍ୱାର ସବୁ ଭାଙ୍ଗି ଯାଇଥିଲା ସେମିତି ଲୁଗା ଟାଙ୍ଗି ଟୁଙ୍ଗାକି ଲୋକ ରହିଲେ କିଛି ଲୋକ ପଳେଇଲେ ଅନ୍ୟ ଗାଁ କୁ ତାପରେ ହଉଚି ଏ କାନ୍ଥ ବାଡ ସବୁ ଫେରେ ବାଡ ବୁଜେଇକି ଫେର୍ ଛଟା ଛଟି କଲେ ଛଟା ଛଟି କରିକି ସେଇଠି ସବୁ ଫେରେ ରହିଲେ ଆଉ।
ହଁ
ଆଉ ବହୁତ୍ ଜିନିଷ ବି ନଷ୍ଟ ହେଇଗଲା।
ହୁଁ। ଆମେ ଜାଣିନୁ ଆମେ ଖାଲି ଜାଣିଚୁ ଏଇ ଯଉ ଫାଇଲିନି ବାତ୍ୟା ହେଲା ହୁଡ୍ ହୁଡ୍ ହେଲା ଆଉ ତିତିଲି ହେଲା
ହୁଁ।
ହେଲା ଆମେ ଏସବୁ ବାଟ ଜାଣିଚୁ ତାପରେ ବି ଆମ୍ ଆମେ ରହିଲୁ ଯିଏ ନଈକୂଳ ଜାଗା ସେ ଟିକେ ବାତ୍ୟାର କଣ ଅନୁଭବ କରିବ। ଆମ ପଟେ ତ ନଈ ନାହିଁ। ଆମେ ଜାଣିପାରିବୁନି କିଛି।
ହୁଁ।
ଯଉ ମାନେ ନଈକୁଲ ପାଖାପାଖି ଲୋକ ସେଇ ମାନେ ବାତ୍ୟା ଆସିିଲେ ଡ଼ର ମାଡିବ ନଈ ବଢିଆ ଆଇଲା ଇଏ ଆଇଲା। ଆମର ତ ନାହିଁ ସେମିତି ନା।
ହୁଁ। ଆଉ ଇସ୍କୁଲ ଯିବାର କେମିତିଆ କଣ ସବୁ। ଛୁଆ ଦିନର କଣ ସ୍କୁଲ ଯାଉଥିଲ କେମିତି କଣ ହଉଥିଲା।
ଆମର ସ୍କୁଲ ଦୂର ଆମେ ଚାଲି ଚାଲିକା ଯାଉ ମାନେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଚାଲିକି ଯାଇଛ
ହୁଁ।
ଚାାଲିକି ଯାଉ ଏଇ ବର୍ଷା ପାଗରେ ହେଲେ। ବାଟ ତ ସେତେବେଳେ ହିର ବାଟ
ହୁଁ।
ପିଢ ବାଟ ତ କାଦୁଅ ସେ ଚପଲ ଧରିକି ହାତରେ ନେଇକି ଯାଅ।
ହୁଁ।
ଛତା ଖଣ୍ଡେ ହେଇଥିବ ତଥାପି ବହେ ମାନେ ଭୁସ ତିନ ଏତିକି ବି ଆସୁ ତାର ଅ ଅଷ୍ଟମରୁ ଦଶମ ଗଲୁ ସ୍କୁଲୁ ସାଇକଲ।
ହୁଁ।
ସାଇକେଲ ନେଇକି ଯାଉ ତାପରେ ଶଇଲା ଆଉ ସ୍କୁଲ ଟାଇମ୍। ଟିଫିନ ବି ନେଇକି ଯାଉ ଅଷ୍ଟମ ଖାଇବାକୁ ଦିଆ ହେଉଥିଲା ନବମ ଦଶମ ଖାଇବାକୁ ଦିଅନ୍ତିନି।
ହୁଁ।
ଚାହାନି ଘରୁ ଜଳଖିଆ ନେଇକି ଯିବୁ ଜଳଖିଆ ନେଇକି ଯାଉ ତାକୁ ମାନେ ରେଶେସ୍ ଟାଇମରେ ଖାଇଦଉ। ଚାରିଟା ହେଲେ ପୁଣି ଆସୁ ଆଉ।
ଆମେ ସେତେବେଳେ ସ୍କୁଲ ଯାଉ ଆମେ ଚାଲିକି ଯାଉ।
ହୁଁ।
ଚାଲିକି ସ୍କୁଲ ଯାଉ ତାମାନେ ଆମେ ହେତେବେଳେ ଟିଫିନ ଫିଫିନ ନଉନା। ଯାହା ଯେମିତି କିଣିି ଖାଆନ୍ତି କିଏ କେମିତି।
ହୁଁ।
ଘରେ ଆସିକିରି ଖାଆନ୍ତି। ଆଉ। ରେ ଏଇ ବର୍ଷା ଦିନରେ ଯିବା ପାଇଁ ବହୁତ ଅସୁବିଧା ହୁଏ।
ହୁଁ।
ଅସୁବିଧା ହୁଏ କେମିତି ଛ ତା ନେଇଥିବେ ଜଣେ ଦି ଜଣ ନେଇଥିବେ ଖରାପାଗ ଦେଇଛି ଛତ ଛତା ନେଇନଥିବେ ଆଉ ଦି ଜଣ ଦି ଜଣଙ୍କ ଛତାରେ ଆସିବେ। ହେଇ ତିନ୍ତି ବୁଡିକି ଆସିବେ ଘରକତିକି।
ହୁଁ।
ଓହୋ କେମିତି ଏଇନା କି କଣ ବହୁତ ସୁବିଧା ହେଇଗଲାଣି ସ୍କୁଲ ଯିବା ପାଇଁ। ସାଇକେଲ ରେ ପଳଉଛନ୍ତି ସମସ୍ତେ ଗୋଟେ ଗୋଟେ ସାଇକେଲ ନଉଛନ୍ତି।
ହୁଁ ଗମେଣ୍ଟ ବି ସୁବିଧା କରିଦେଲେ।
ସୁବିଧା କରିଦେଲା ଡ୍ରେସ ପତର ଖାଇବା ପିଇବା। ସବୁ ସୁବିଧା କରିଦେଲା ହେତେବେଳେ କଣ ଏମିତି ସବୁ ସୁବିଧା ଥିଲା କି।
ନା।
ହେତେବେଳେ ଏମିତି ସୁବିଧା ନଥିଲା।
ନାଇଁ। ଏଭେ ଗମେଣ୍ଟ ଦିନକୁ ଦିନ ସବୁ ସୁବିଧା କରୁଛି।
ହଁ।
ସେତେବେଳେ ଏତେ ଗୋଟେ ସୁବିଧା ଥିଲା ସୁବିଧା କିଛି ନଥିଲା। ସେତେବେଳେ
ନା ସେତେବେଳେ କିଛି ସୁବିଧା ନଥିଲା ବହୁତ ଲୋକ ହଇରାଣ ହଉଥିଲେ।
ହଁ ସେତେବେଳେ ପଇସାପତ୍ରକୁ ପାଆନ୍ତିନି
ନା ସେତେବେଳେ କୁଟି ହେଇକିରି ଲୋକ ରାନ୍ଧି ହେଇକରି ଖାଉଥିଲେ ଦିନେ ଦିନେ ଜାଳ
ହୁଁ।
ଦିନେ ଦିନେ ଭାତ ନଥିବ ଲୋକ ଉପା ରହୁଥିବେ ତାପରେ ମୁଲମୁଲି କରିକି ଲୋକ ବହୁତ ଚଳୁଥିଲେ ବହୁତ କଷ୍ଟରେ ସେତବେଳେ ଲୋକ ଚଳୁଥିଲେ।
ଏବେ ସିନା ସମସ୍ତଙ୍କ ପାଖରେ ଦି ପଇସା ହେଲା। ଲୋକ ପଦା କ ଆଗରୁ କରିଚ ତତୁଆ
ଆଗରୁ ଏମିତି କଣ ସୁବିଧା ଥିଲା କି
ହୁଁ ସେତେବେଳେ ଲୋକ ବାହାରି କଷ୍ଟରେ ଥିଲେ
ବହୁତ କଷ୍ଟରେ ଥିଲେ ଏଇନାକ ଆଉ ନାହିଁ ସେ କଷ୍ଟ ନାହିଁ ବହୁତ ଲୋକ ଆଡଭାନ୍ସକୁ ଆସିଲେଣି
ହୁଁ। ତାପରେ ସେତେବେଳେ ଲୋକଙ୍କର ବି ସାର ଦିଟା ଚାରଟା, ପାଞ୍ଚଟା, ଛଅଟା, ଏମିତି ଛଅ
ହଁ।
ସେତେବେଳେ ବାପା ମା ମାନେ ଭାରି କଷ୍ଟ କରି ଛୁଆ କୁ ବଡ଼ କରିଛନ୍ତି। ଏଇ ମଶନ ପଇସା ପତ୍ର ହେଇ ସେତେବେଳେ ପଇସା
ଛୁଆକୁୁ ସେ କହୁଛନ୍ତି ଆମେ ପାରିବୁନୁ।
ହଁ ହଁ।
ସେତେବେଳେ ଦଶ ବାରଟା ଲେଖା ଛୁଆକୁ ସେମାନେ ସମ୍ଭାଳିକି ରଖୁଥିଲେ।
ହୁଁ ହୁଁ ମଣିଷ ବି କରୁଥିଲେ, ସେତେବେଳେ।
ଆଗରୁ ଆଗରୁ ଦି ଦିଟା ଛୁଆ କରୁଥିଲେ କି ନାହିଁ ଏବେ ଫେରେ ଗୋଟେ
ଆଉ ସେତେବେଳେ ଲୋକ ବହୁତ ଅସୁବିଧାରେ ବି ସେ ଯୋଉ ପିଲାଙ୍କୁ ପାଳିବା ପାଇଁ କେତେ କଷ୍ଟ ସେମାନେ କରୁଥିଲେ କହିବାର ନାହିଁ।
ହୁଁ ହୁଁ। ବହୁତ କଷ୍ଟ କରିକି ସେ ମଣିଷ କରିୁଛନ୍ତି ସେ ପିଲାକୁ।
ହୁଁ ସେତେବେଳେ ମଣିଷ କରୁଥିଲେ ସେତେବେଳେ କଣ ଏତେ ଚାକିରିୀ ବାକିରି କଣ ଥିଲା କି?
ହୁଁ।
ଏଇନାକେ ଯେମିତି ସବୁ ଚାକିରି ବାକିରି କରିକି ସବୁ ଘର ଘରକା ସବୁ ଚାକିରି। ଗମେଣ୍ଟ ସବୁ ସୁବିଧା କରିଦେଲା।
ହଁ ହଁ। ଗମେଣ୍ଟ ସବୁ ସୁବିଧା କରିଦେଲା ଆଉ କଣ କ
ସେତେବେଳେ ବାହାରକୁ ଯାଉନଥିଲେ ପଢିବା ପାଇଁ ଡରିକି। ଏଇନା କେ ଯେ ଏତେ ଯାହା ହେଲେ ବି ଲୋକ ଯାଉଛନ୍ତି।
ହୁଁ ହୁଁ। ଏବେ ପିଲା ଆଉ କି ଗାଁ ରେ ରହୁନାହାନ୍ତି ସବୁ ଟିକେ ଯ ହେଇଗଲା ତା ପଦାକୁ ଯାଉଛନ୍ତି ପଦାରେ ପାଠ ବାଠ ପଢିକି ତାର ଭଲ ହଉଛନ୍ତି।
ହୁଁ।
ଗାଁ କୁ ଆଉ ଆସିବାକୁ କେହି ମନ କରୁନାହାନ୍ତି।
ନା।
ଆଉ ଗାଁରେ ବି ରହିବା ପାଇଁ ମନ କରୁନାହାଁନ୍ତି ଛୁଆମାନେ ପଢ଼ିବା ପାଇଁ ବି ବାହାରେ ଯାଇକି ଆଗ୍ରହ କରିକି ଛୁଆମାନେ ରହିି କି ପାଠ ପଢ଼ୁଛନ୍ତି।
ହୁଁ।
ସେତେବେଳେ ଲୋକଙ୍କ ପାଖରେ ପଇସା ନଥିଲା ଟ୍ଯୂସନ କରିବା ପାଇଁ ଦବାକୁ ଛୁଆମାନେ ଏ ଯୋଉ ଲଣ୍ଠନ ଫଣ୍ଟନ ଜାଳିକିରି ପଢୁଥିଲେ। ଏଇନା ଲାଇନ ଅଛି ଟିଉସନ କରିବା ପାଇଁ ବି ହଜାର ହଜାର ଟଙ୍କା ଘଣ୍ଟା କେ ଦଉଛନ୍ତି।
ହୁଁ। ଏବେ ସବୁ ସୁବିଧା ଥାାଇଁ କି ବି ପିଲା ତଥାପ
ନା।
ଏତେ ପାଠ ବାଠ ପଢୁନାହାନ୍ତି ଆଉ।
ପଡୁନାହାନ୍ତି ଫଇମା ହେଇଯାଉଛନ୍ତି ଆଉ।
ହୁଁ। ସେତେବେଳେ କିଛି ନଥାାଇ କିି ପିଲା ଆଗ୍ରହ କରିୁଥିଲେ ଆମେ ଦିଅକ୍ଷର ପାଠ ପଢି ବୁ।
ହଁ।
ସେତେବେଳେ ପିଲା କଷ୍ଟ କଣ ଜାଣୁଥିଲେ ଏବେ କଣ କଷ୍ଟ କେହି ଜାଣିଲେନି।
କିଛି କଷ୍ଟଟା ଜାଣି ପାରୁନାହାନ୍ତି ସେଇଥିରୁ ଏମିତି ହଉଛନ୍ତି ନା ନହଲେ କାଇଁ ଏମିତି ହୁଅନ୍ତି କି।
ହଁ କଷ୍ଟ ଟା ଜାଣି ପାରିବନି ତ ସେତେବେଳେ ହୁଏ। କ ମାନେ ମୁଁ ଦେଖୁଥିଲି ମୋ ବାପା କଣ ଏତେ ଏମିତି କଷ୍ଟ କରିକି। ଏତିକି କଣ ଦଉଛନ୍ତି ଏବେ ତ ପିଲା ଦି ଟଙ୍କା ମାଗିଲା ବେଳକୁ ପାଞ୍ଚ ଟଙ୍କା ଦେ।
ଆଉ ସେମାନେ ସେ କଷ୍ଟ ଟା ଜାଣି ପାରୁନାହାନ୍ତି ଆଉ।
ଜାଣି ପାରୁନାହାନ୍ତି ସେ କଷ୍ଟ ଜାଣିଲେ ସିନା ପିଲା ମଣିଷ ହେବେ। କଷ୍ଟ ଟା ଏତେ ଜାଣିପାରୁନାହାନ୍ତି ମଣିଷ କଣ କିଛି
ଆଜି ରୋଷେଇ କଣ କଣ କରିବା?
ରାତିରେ କିଛି ଜଣା ପଡିନି କଣ ହବ? ମୁଁ ଶୋଇଛି ଉଠିକି ଗଲେ ତାପରେ ଦେଖିଆ କଣ କରିବା ଆଉ।
ଘରେ ଆଉ ତଳୁକୁ ଗଲେ ଜଣା ପଡିବ। ଆମ ଗାଁରେ ଉ ହେଙ୍ଗୁଳା ହୁଏ।
ହୁଁ
ହୁଁ ହେଙ୍ଗୁଳା ଯାତ୍ରା ଟା ଭଲ ହୁଏ।
ସବୁ ଆସନ୍ତି ଝିଅ ଝୁଆଣି ଆସନ୍ତି ଘର ଘରକା ସମସ୍ତେ ଆଉ ମୋ ଭଳିଆ ଏତଟା ଭଲେ ବୁଲାନ୍ତି ଆଉ ସେଇଟା ଭଲ ହୁଏ।
ଆଜିକାଲି ତ ସବୁ ଗାଁରେ ଅନୁଷ୍ଠାନ ଅଧିକ ଅଧିକ ଉପରକୁ ହେରିକା ଗଲେଣି ଆଗରୁ ଏତେ ନଥିଲା।
ଏବେ ଦିନକୁ ଦିନ ଡେଭଲପ ହେଲାଣି ଏଇ ରଜ ମହୋତ୍ସବ କଣ ଗାଁ ଗାଁ ରେ ଥିଲା କି ଏବେ ପ୍ରତ୍ୟେକ ଗାଁକୁ ଯିବ ରଜ ମହୋତ୍ସବ।
ହଁ
ଜାଗର ଯାତ୍ରା ଏତେ ବି ନଥିଲା ପ୍ରାୟ ଗାଁ ରେ ମନ୍ଦିର ଅନୁଷ୍ଠାନ କରିକି ଜାଗର ଯାତ୍ରା କଲେଣି।
ହଁ
ତାର ଗାଁର ଲୋକ ଦିନ ମାନେ ସୁବିଧା ହେଇଗଲା। ସେ ଚାହିଁଲେ ଆମ ଗାଁରେ ଟିକେ ଅନୁଷ୍ଠାନ ଖୋଲା ହବ। ସେତେବେଳେ ପଇସା ପତ୍ର ଏତେ ଅନୁଷ୍ଠାନ ଫାନୁଷ୍ଠାନ କରିୁନଥିଲେ।
କିଏ?